ଲୋ ହାଲୋ।
ହାଲୋ।
ମ୍ୟାମ ଶୁଭୁଚିତ ଆପଣଙ୍କୁ?
ହାଲୋ।
ହାଲୋ।
ମ୍ୟାମ୍ ନମସ୍କାର।
ନମସ୍କାର ଆଉ କଁ କରୁଚନ୍ତି?
ଏଇ ବସିଥିଲି ଆଉ।
ଆଉ ଆପଣଙ୍କ ଆଡ଼େ ବର୍ଷା ହୋଉଚି?
ଆଜ୍ଞା କଁ ରୋଷେଇ ହେଇଛି?
ଆମର ଏଇ ଭାତ ଡାଲମା ଶାଗ ଭଜା। ଆଉ ଆମର ତ ସବୁବେଳେ ସାଧା ନା। ତ ସେଥିପାଇଁ ଆମର ସବୁବେଳେ ସାଧା ହିଁ କରାହେଉଛି ଆଉ ଆଉ ଆପଣଙ୍କର?
ଆମ ତ ଅଣ୍ଡା ଭଜା ଭାତ ଡାଲି ମାଛ ତରକାରୀ ଆଉ।
ଓହୋ ଆପଣଙ୍କୁ ଆସେ କରିଆସେ?
ଆଜ୍ଞା।
ଆପଣ ତାହେଲେ ସବୁ ରୋଷେଇ ଜାଣିଚନ୍ତି?
ହଁ ଟିକେ ଟିକେ ଜଣାଅଛି ଆଉ।
ଓହୋ କେମିତି କ କହୁନାହାନ୍ତି ମୁଁ ଟିକେ ଶିଖିଯିବି ହେଲେ।
ମାଛକୁ ଭାଜିଦବେ ହଲଦୀ ଲୁଣ କୁ ଗୋଳେଇକି କରିଦେବେ ତାପରେ ଆଉ ତେ ତେଲ ତାତିଗଲେ ପକେଇଦେବେ ମାଛ ଆଉ।
ତାପରେ ତରକାରୀ ସବୁ ମସଲା ପକେଇ କରିବ ଆଉ।
ଅଁହଁ ମସଲାରେ କଁ କଣ ଦରକାର ହୋଉଛି ପିଆଜ ହେରିକା ଦରକାର ହୋଉଛି ବୋଧେ।
ପିଆଜ, ରସୁଣ, ଅଦା, ଟମାଟୁ ଆଉ।
ଆଉ ଶୁଖିଲା ଲଙ୍କା ଦରକାର ଅଛି?
ଶୁକିଲା ଲଙ୍କା ହଁ ଯା ଯା ଆପଣ ଯଦି ପକେଇ ପାରିବେ।
ଆଚ୍ଛା ଟିକେ ସ୍ଵାଦ ନାଗି ରାଗ ଟିକେ ଯେମିତି ହବ ଆଉ।
ଆଜ୍ଞା।
ଓହୋ ଆପଣ କେମିତି କାହାଠୁ ଶିଖିଲେ ଏସବୁ?
ମୁଁ ଅଧା ୟୁଟ୍ୟୁବରୁ ଦେଖିଦିଏ ଆଉ।
ଓହୋ ଆପଣ ମାମାଙ୍କଠୁ ତାହେଲେ ଶିଖିନାହାନ୍ତି?
ନା ମୁଁ କେତେବେଳେ ମମି ନଥିଲା ଟାଇମ୍ ରେ ମୁଁ ୟୁଟ୍ୟୁବରୁ ଦେଖି ଦେଖି କରିଦିଏ ଆଉ।
ଯା ହଉ ତାହେଲେ ଆପଣ ଏତେ ସବୁ ଜାଣିଛନ୍ତି।
ଆଜ୍ଞା।
ଏ ବର୍ଷା ପାଇଁ ବୋଧେ ଆପଣ କଲେଜ ଯାଇନାହାନ୍ତି?
ନାଇଁ ବର୍ଷା ପାଇଁ ତ ସଖାଳୁ ବର୍ଷା ହୋଉଚି ତାପରେ ବି ଜର ହେଲାଣି ଦି ଦିନ ତିନି ଦିନ ହେଲାଣି ଆଉ।
ଓହୋ ଆପଣଙ୍କୁ ତାହେଲେ ଜର ହେଇଯାଇଥିଲା?
ଆଜ୍ଞା।
ଆଉ ମେଡ଼ିସିନ ନେଇକି ଖାଉନାହାନ୍ତି। ହାଲୋ।
ହଁ ହଁ ।
ଓହୋ ଆଉ ସ୍ନାନପୂର୍ଣ୍ଣିମାକୁ ଯିବେ ଯାଇନଥିଲେ ବୋଧେ ପୁରୀ?
ନାଇଁ ନାଇଁ ତ ଘର କାମ ଚାଲ ଚିନା ସେଥିପାଇଁ ଆଉ ବାବା ବିଜି ଥିଲେ ଆଉ।
ଓହୋ ଆପଣ ତାହେଲେ ଘର କାମ ଚାଲିଛି?
ଆଜ୍ଞା।
କେତେ ବାଟ ଗଲାଣି ଘର କାମ?
ହଁ ଗ୍ରୀଲ ଫିଲ ଲାଗିବ ଆଉ, ଆଉ ଏରୁଣ୍ଡି ବନ୍ଧ ଲାଗିଯାଇଛି ଆଉ।
ଆଚ୍ଛା ଆଚ୍ଛା ହେଲେ ପାଖାପାଖି ସରିଆସିଲାଣି ଟିକେ ଆଉ।
ଆଜ୍ଞା ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଏଇ ବସିଛନ୍ତି ସମସ୍ତେ କିଏ ଟିଭି ଦେଖୁଛି ଆଉ ଭାଇ ତ ଶୋଇଛି। ଆଉ ଦିଦି ତା ଅଫିସ ଯାଇଛି ଆଉ, ଆଉ ଆପଣଙ୍କ ଘରେ କଣ କରୁଛନ୍ତି?
ସ୍କୁ ଯିଏ ଯା କାମ କରୁଛନ୍ତି ଆଉ ବାବା ସିଏ ତାଙ୍କର ଦୋକାନ କାମ କଣ କରୁଥିଲେ ମାମା ରୋଷେଇ କରିକି ଆ ଆସିଲା ଏଇଠି ଭାଇ ଶୋଇଥିଲେ ଗଲେ ମମି ଡାକିଲେ ତ ଯାଇଛନ୍ତି ଆଉ।
ଓହୋ। ହଁ ଭଲ ଅଛନ୍ତି?
ଆଁ
ହଁ ଆପଣ ଟିକେ ରେଷ୍ଟ ନିଅନ୍ତୁ ଯେଉଁଟା କିି ଆପଣଙ୍କ ଦେହଟା ଟିକେ ଭଲ ହେଇଯିବ ଶୀଘ୍ର। ପାଣିିକରେ ଟିକେ ଅଧିକା ଲା ଇଏ ୟୁଜ୍ କରନ୍ତୁନି।
ହଁ ଆଜ୍ଞା।
ହଁ ଆଉ ଆପଣ କଆଡ଼େ ବୁଲିବାକୁ ଯାଇନାହାନ୍ତି?
ନା ନା ବୁଲବାକୁ ଯାଇନି ଏଇଆ ଆମର ଯିବୁ ଆଉ ବୁଲିବାକୁ ସୋମବାର ଦିନ ଆଉ।
ଓହୋ କୁଆଡେ ଯିବେ?
ମୁଁ ଜାଣିନି କିନ୍ତୁ କହୁଥିଲେ।
ଏ ଅଲାରନାଥ ଯାଉଛନ୍ତି କି ଆପଣ?
ଆଜ୍ଞା ଆଜ୍ଞା।
ଓହୋ ଯାହା ହଉ ଆପଣଙ୍କ ଭାଗ୍ୟ କେତେ ବଡ? ଆପଣ ଯାଉଛନ୍ତି ଦର୍ଶନ କରିବା ପାଇଁ।? ଯାହା ହଉ ଭଲ କଥା ଆଉ କଣ ମୁଁ ଶୁଣିଥିଲି ଆପଣ କଣ ସିରିଡ଼ି ଯାଇଥିଲେ ମଝିରେ?
କଣ କହିଲେ?
ଆପଣ କଣ ମଝିରେ ଶିରିଡ଼ି ଯାଇଥିଲେ ବୋଧେ ଏ ଜାନୁଆରୀ ମାସରେ?
ହଁ ଫ୍ୟାମିଲି ଯାଇଥିଲୁ ଆଉ।
ଓହୋ କଣ କୋଉଁଥିରେ ଯିବା ଆସିବା କରିଥିଲେ।
ଆମେ ଟ୍ରେନରେ ଗଲୁ ଟ୍ରେନ ରେ ହିଁ ଆସିଲୁ ଆଉ।
ଟ୍ରେନ କଣ ସୁବିଧା ହଉଛି ଯିବା ଆସିବା?
ସୁବିଧା ତ ବାଥରୁମ ର ସ୍ମେଲ ଟିକେ ସେମିତି ଥିଲା। ଭାଇଙ୍କର ବଡପାଙ୍କର ଟିକେ ବାନ୍ତି ହେଲା ଆଉ।
ଓହୋ ସେଇଟା ଠିକ କଥା ଆ ଡାଇରେକ୍ଟ କିନ୍ତୁ ଟ୍ରେନ ମିଳୁଛି ନା।
ଆଜ୍ଞା।
ହଁ ସେଇଟା ଠିକ କଥା ଏଇଟା ହିଁ ସୁବିଧା ମିଳୁଛି ଟିକେ ବଜେଟ ଟିକେ କଣ ସେଥିରେ ଯାଇହବ ଆଉ ଖରାପ ଜିନିଷଟା ରହୁଛି ଟିକ ଏଇ ବାଥରୁମ ହେକା ସ୍ମେଲ୍ ହେଉଛି ଆଉ।
ଆଜ୍ଞା।
ଓ ଖାଇବା ହିକା ବୋଧେ ଘରୁକୁ ନେଇକି ଯାଇଥିଲେ ହେରି
ହଁ କିଛି ଟା ଅଧା ନେଇଥିଲୁ ଟ୍ରେନରେ କଣ ଖାଇବା ଦେଲେ ଆଉ।
ଆଚ୍ଛା ଆଚ୍ଛା ଯାହା ରାତି ଖାଇବା ଏରିକା ଟ୍ରେନ ରୁ ଆଣିଥିବେ ଆଉ। କେତେ ଦିନ ଲାଗିଲା ପହଞ୍ଚିବା ପାଇଁ?
ସେଇ ଆଜି ବସିଲୁ କାଲି ଦି ଦିନି ମାନେ ଆଜି ବସିଲୁ ରାତି ଦିଟାରେ
ହଁ।
ଦିନିଟା ଗା ଗାଡିରେ ଗଲୁ ତାପରଦିନ ସକାଳୁ ଭୋରୁକୁ ଓହ୍ଲେଇଲୁ ଆଉ।
ଓହୋ। ତାହେଲେ ପାଖାପାଖି କହିବାକୁଗଲେ ଦେଢ଼ ଦିନ ଲାଗୁଛି ଆଉ ଯିବା ଆସିବା ତିନି ଦିନ ଆଉ।
ଆଜ୍ଞା।
ସେଠି ରହିଲେ ଚାରିଦିନ ପାଖା ପାାଖି ରହିଥିବେ।
ହଁ ସେଇ ଚାରି ପାଞ୍ଚ ଦିନ ରହିଛୁ ଆଉ।
ତାହେଲେ ଗୋଟେ ସପ୍ତାହ ଉପରେ ମାନେ ଗୋଟେ ସପ୍ତାହ ଦେଖିବାକୁ ଗଲେ ଆଉ। ଓହୋ ଆଉ ସେଠି କଣ ସୁବିଧା କଣ କେମିତି ମାଗ୍। ଗେଣା ଖାଇବା ପିଇବା ନା କଣ।
ସବୁ ସୁବିଧା ଥିଲା ଯେ କିନ୍ତୁ ତାଙ୍କର ଯୋଉ ଲାଇନ ବୋର୍ଡ ଟା। ଚାର୍ଜିଂ ସେତେ ହଉନଥିଲା। ତାପରେ ଖାଇବାକୁ ତ ତାଙ୍କର ଯୋଉ ଡାଲିିକା ପାଣିଆ ମୁଗ ଡାଲି।
ତ ସିଏ ଠାକୁରଙ୍କ ଖାଇବା ଯାହା ଥିବ ଆଉ।
ଆଜ୍ଞା।
ଓହୋ।
ଆପଣ ତାହେଲେ ପରିବାର ସହ ମିଶିକି ଯାଇଥିଲେ ସମସ୍ତେ।
ହଁ ଆଜ୍ଞା।
ଆଉ ଯିବା ଆସିବା କଣ ସମସ୍ତେ ମିଶିକ ଯାଇଥିଲ କେମିତି କଣ ଖର୍ଚ୍ଚ ହେଲା।
ମୁଁ ତ କିଛି ଖର୍ଚ୍ଚ କରିନି ସେ ମୋ ବଡବାପା ଙ୍କ ବଡବାପା ଖର୍ଚ୍ଚ କରିଛନ୍ତି ଆଉ।
ଓହୋ। ଆଛା ଏମିତି ତାହଲେ।
ଆଜ୍ଞା।
ଆଉ ଆମେ ଯଦି ଯିବୁ ଟିକେ ଯଦି ଚାହିଁବୁ କେମିତି ଯିବା ଆସିବା କରିପାରିବୁ ମାନେ। ନୋ ବଜେଟ୍ ରେ କେମିତି ଯାଇହବ କୋଉଥିରେ କହିଲେ।
ସେଇଟା ମୁଁ କହିପାରିବିନି।
ଟ୍ରେନ୍ ରେ ଗଲେ ସୁବିଧା ହବ।
ହଁ।
ଖାଲି ଏଇ ଟିକେ ବାଥରୁମ୍ ସ୍ମେଲ୍ ଯାହା ରହିବ ଆଉ।
ଆଜ୍ଞା ନହେଲେ ଆଉ ସବୁ ସୁବିଧା ଅଛି ଆଉ।
ଆଚ୍ଛା ଆଚ୍ଛା। ଆଉ ଏ ବର୍ଷା ପାଗରେ ଆପଣଙ୍କ ଘରେ ଆଜି କଣ ପକୁଡ଼ି ଘରିକା କରିଛନ୍ତି ଚାହା ଘରିକା।
ନାଇଁ ସେଇ ତ ବାପା ପ ସକାଳେ ଖାଇ ଦେଇଥିଲେ ମୁଢି ମିକ୍ସଚର ଖାଇ ଦେଇେଥିଲେ ଚା। ଖାଇଥିଲି ସେତିକି ତାଙ୍କର କାମରେ ଥିଲେ ଆଉ ଏବେ ଭାତ ହେଇଗଲାଣି ଖାଇବେ ଆଉ। ଏ ତ ଦିଟା ବଜିବାକୁ ଗଲାଣି ଆଉ।
ଆଚ୍ଛା ଆଚ୍ଛା।
ହଁ ମ୍ୟାମ୍ ରଖୁଛି ଗୋଟେ ପ୍ରୋବ୍ଲେମ୍ ହେଲାଣିି ତ ସାଡେ ରଖୁଛି‌।
ଆଚ୍ଛା ହଉ ଠିକ୍ ଅଛି ଠିକ୍ ଅଛି ଧନ୍ୟବାଦ।